ଆଜ୍ଞା ଭାଇ ନମସ୍କାର। କଣ କରୁଚନ୍ତି?
ଏ ତ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି ଆପଣ ସ ପରିବାରଙ୍କ ସହିତ?
ମୁଁ ଭଲ ଅଛି। ଆଉ ଆମ ପରିବାର ସେମିତି ଭଲ ଅଛନ୍ତି। ଏଇ ବର୍ଷା ଟିକେ ଅ ବର୍ଷା ପାଇଁ ଟିକେ ଥଣ୍ଡା ଜର ହେଇଯାଇଚି ଆଉ।
ଆପଣଙ୍କର ପାଖ ଏରିଆଟ ତ ଆପଣଙ୍କର ଚିକିତ୍ସାଳୟ ଅଛି, ଆପଣ ଯାଇ ଟିକେ ଦେଖିକି ଟିକେ ଆସନ୍ତୁ। ଜାଣିଥିବେ ତ ବହୁତ ବର୍ଷା ହେଛି ଦିନେ ଝାଡ଼ ଭନ୍ତି ଜର ଥଣ୍ଡା ହଉଚି। ଆପଣ ଟିକେ ଖୁବ୍ ଶୀଘ୍ର ଟିକେ ଦିଅର ଯତ୍ନ ଯତ୍ନ ରଖନ୍ତୁ।
ଆଜ୍ଞା ଦେହର ଯତ୍ନ ତ ମୁଁ ନଉଚି, ଆମର ଏଇଠି ପାଖରେ ଚିକିତ୍ସାଳୟ ଅଛି। ସେଇଠୁ ଔଷଧ ଆଣି ଖାଇଛି।
ଆଉ ଦିଅ ଏବେ ସୁସ୍ଥ ଅଛି ତ?
ଆଜ୍ଞା ସୁସ୍ଥ ଅଛି।
ଆଉ ତମ ରଜ ଆସିଲାଣି? ଆପଣ କଣ ଏଥର ପିଠା କରିବେ ବୋଲି ଭାବିଛନ୍ତି?
ରଜରେ ଆମର ତ ପୋଡ ପିଠା ହୁଏ, କାକରା ପିଠା ହୁଏ, ମଣ୍ଡା ପିଠା ହୁଏ, ଘି ପିଠା ହୁଏ ବୁଝିଲେ। ଓ ମୁଁ ଭାବିଚି ପୋଡପିଠା କରିବା ପାଇଁ ପ୍ରଥମର ଯେହେତୁ ପ୍ରଥମ ରଜରେ ଆମର ପୋଡପିଠା ପିଠା ଖିଆଯିବ ତା ପର ଦିନ ଯେହେତୁ ସଂକ୍ରାନ୍ତି ଆସୁଚି, ସେଦିନ ଆଉ ପୋଡା ଖିଆଯିବନି ସେଥିଲାଗି ଆଗ
ଆଜ୍ଞା ଆଉ ର ରଜରେ ତାହେଲେ ପୋଡ଼ ପିଠା ଆରିସା ପିଠା କାକରା ପିଠା ଆମର ସବୁ ପିଠା ତାହେଲେ କରୁଛନ୍ତି। ଆଉ ଭଉଣୀ ମତେ ଟି କିଏ କହିପାରିବେ କି କି ଆମର ପୋଡ଼ ପିଠାଟା କେମିତି ହୋଇପାରେ ଯେହେତୁ ଆମେ ବି ଆମ ରଜ ପର୍ବ ଆସୁଛି। ମୁଁ ବି ଟିକେ ପୋଡ଼ପିଠା କରି କରିପାରିବି। ଓ ପରିବାରରୁ ଖୋଇ ଫେରିବି।
ଶୁଣନ୍ତୁ ପୋଡପିଠା ଦୁଇ ପ୍ରକାରର ହୁଏ ଗୋଟେ ହଉଛି ଆଣ ଚୁନା ଆଣ ଜନ୍ତୁଣୀ ଆଉ ଗୋଟେ ବତା ଆଣ ବୁଝିଲେ। ଆପଣ କେବେ ପୋଡପିଠା ଖାଇଛନ୍ତି ନା ନାଇଁ?
ନାଇଁ ଭଉଣୀ ତ ମୁଁ ଖାଇନି ଏଇ ବର୍ଷ ଆପଣଙ୍କର ଘର ଘରକୁ ଯାଇକି ପ୍ରଥମତଃ ଆପଣଙ୍କର ପୋଡ ପିଠାଟା ଟିକେ ଖାଇବି।
ଆଜ୍ଞା। ଆଜ୍ଞା ନିଶ୍ଚିନ୍ତ ଆସ ନ୍ତୁ ଆମ ଘରକୁ ଆସ ଆସନ୍ତୁ ମୁଁ ପୋଡପିଠା ବନେଇବେ ଆପଣ ଖାଇବେ ଗୋଟେ ପୋଡପିଠା ଆମର କଣ ହୁଏ କହିଲେ ବିରି ଚାଉଳରେ ହୁଏ ବଟା ଆଣ ବଟାରେ ଅ ପ୍ରଥମେ ଅଧ କିଲୋ ଧରି ନିଅନ୍ତୁ ଆମର ଛୋଟ ଛୋଟ ଫ୍ୟାମିଲି ଯେହେତୁ ଆମେ ଅଧ କିଲୋ ବିରି ପକେଇବୁ ତ ଚାଉଳ ତା ଦେହରେ ଅଢେଇଶ ପଡିବ ମାନେ ତାର ଅଧା। ବୁଝିଲେ ଆ- ଅଧା ପଡିବ ତାପରେ ସେଟା ଗୋଟେ ଦିନ ମାନେ ଆଜି ରାତିରେ ଭେଦା ହେଲା ସେଟା ଆଟ୍ ଆଠ ଘଣ୍ଟା ଖଣ୍ଡେ ଭେଦା ହବ ଆଠ ଘଣ୍ଟା ପରେ ସେଟାକୁ ଭଲ ଭାବରେ ଧୋଇକି ବିରିରେ ଯେହେତୁ ଚୋପା ଥାଏ ଏବେ ତ ବିନା ଚୋପା ବାଲା ବି ଆସୁଛି କିନ୍ତୁ ବିରିରେ ଯେହେତୁ ଚୋପା ଥାଏ ତାକୁ ଘଷିକି ଭଲ ଭାବରେ ଧୋଇକିରି ତାପରେ ଆମେ ଆଣୁ ବାଟିଦବୁ ଆଣବାଟି ସେଇ ଦୁଇ ଘଣ୍ଟା କି ତିନି ଘଣ୍ଟା ରଖିପାରିବେ ଯଦି ଆପଣ ସାଙ୍ଗେ ସାଙ୍ଗେ କରିବାକୁ ଚାହିଁବେ କରିପାରିବେ କିନ୍ତୁ ଦୁଇ ତିନି ଘଣ୍ଟା ରଖିଲା ପରେ ଆଣଟା ଭଲ ଭାବରେ ଫୁଲିଯାଏ ଯେହେତୁ ପିଠାଟା ବହୁତ ନରମ ହୁଏ।
ଯାହା ଫଳରେ କି ଆପଣଙ୍କର ପିଠା ଟା ବହୁତ ଅ ସ୍ଵାଦିଷ୍ଟ ହେଇଥାଏ ଆଉ ପୁଣି ନରମ ହେଇଥାଏ। ଯାହାଫଳରେ କି ବହୁତ ଅ ଅ ଅ ଭଲ ଭାବରେ ଆପଣ ଖାଇକିନି ଆପଣ ପରିବାରକୁ ବି ଦେଇ ଏ ମାନେ ଖୁସି କରିପାରନ୍ତି।
ଆଣ ତାକୁ ଦୁଇ ଘଣ୍ଟା ର ରଖିଦଲା ପରେ ତାପରେ ଆମେ କଣ କରିବା ନା ଗୋଟେ ମାଣ୍ଡିଆ ମାନେ ତସଲା ନବା ବୁଝିଲେ ଗୋଟେ ସିଲଭର ର ତସଲା ନବା ତା ଦେହରେ ଆମେ କଣ କରିବା ନା କଦଳୀ ପତ୍ର ପାରି ଦେଇ ସେ ଟିକେ ଘିଅ ଲଗେଇଦବା କଦଳୀ ପତ୍ରରେ ସେଥିରେ ଆମେ କଞ୍ଚା ଆଣୁକୁ ଦବା ଆଣ ଦେଇକିରି ନଡିଆ ଆଉ ଛେନା
ଆଉ କାଜୁ କିସମିସ ଆଉ ଟିକେ ପକାଏ
ହଁ ହଁ ନାଇଁ ନାଇଁ ସେ ସବୁ ପଡିବ ଯେ ପ୍ରଥମେ କଁ ଣ ହବ ନା ଆମେ ଆଣଟା ଦେଇ ଦେଇକିରି ନଡିଆ ଆଉ ଛେନାକୁ ଆମେ ପ୍ରଥମେ କଢେଇରେ ଭାଜିିକି ସେଥିରେ ଗୁଡ ପକେଇଦବା ଗୁଡ ପକେଇକିରି ଆଉ ଥରେ ଭାଜିଦବା ଭଲ ଭାବରେ ଭାଜି ଦେଇ ତା ଦେହରେ ଗୁଜୁରାତି ଗୋଲମରିଚ ଗୁଣ୍ଡ ପକେଇକିରି ସେ ପୁରକୁ ଆମେ ଯୋଉ ଆଣ ଦେଇଥିବା ତା ଦେହରେ ଦବା ଆଣରେ ଦେଇ ଦେଇେଇକି ତା ଉପରେ ଆଉ ଟିକେ ଆଣ ଦେଇଦବା ତା ଉପରେ ଆମେ କାଜୁ ଖିସମିସ ନଡିଆ ଚେରି ଏସବୁ ମାନେ ସଜେଇବା ପାଇଁ ବୁଝିଲେ।
ହଁ ଭଉଣୀ ହଁ ଭଉଣୀ ଯାହା ଫଳରେ କି ବହୁତ ଉଁ ଭଲ ହବ। ଆଉ ତାପରେ ଏ- କେମିତି କଲା ପରେ କେତେ ଘଣ୍ଟା କଲା ପରେ ଏଇଟାଟା ସମ୍ପୂର୍ଣ୍ଣ ଏଇ େଇଦବ ଯାହା ଫଳରେ କି ବହୁତ କମ ସମୟରେ
ହଁ ତାପରେ ଆମେ କଣ କରିବା ନା ତା ଉପରେ କଦଳୀ ପତ୍ର ଘୋଡେଇ ଦେଇ ତା ଉପରେ ଆମେ ମାନେ କଣ କହିଲ ଆମର ଚୁଲି ଯେହେତୁ ଜଳା ହୁଏ କାଠର ଯୋଉ ମାନେ ନିଆଁ ଗୁଳା ଥାଏ ସେ ନିଆଁ ଗୁଳାକୁ ତା ଉପରେ ଦେଇଦବା ନିଆଁ ଗୁଳାକୁ ତା ଉପରେ ଦେଇଦେଲା ପରେ ସେଟା ଭଲ ଭାବରେ ପୋଡିଯିବ। ବୁଝିଲେ ସେଟାକୁ ଆମେ ଚାଳିଶ ମିନିଟ ପାଇଁ ଛାଡିଦବା ଅଁ-ଛାଡିଦଲା ପରେ ସେ ଭଲ ଭାବରେ ପୋଡିଗଲା ପରେ ବାସ୍ନା ହବ ବାସ୍ନାରୁ ଆମେ ଜାଣିବା ଯେ ପିଠାଟା ପୁରା ହେଇଗଲା। ତାପରେ ଟିକେ ଆମେ ତାପରେ ଆମେ ସେ ଥଣ୍ଡା ହେଲା ତାକୁ ଟିକେ କାଢି-ଘୋଡଣୀ କାଢିକିରି ଗୋଟେ ପିଂଛ ସାହାଯ୍ୟରେ ଗେଞ୍ଜିକିରି ଦେଖିବା ଯେ ସିଝିଛି କି ନାହିଁ ଯଦି ସେ ପିଁଛରେ ଆଣ ଲାଗିଲା ତାହେଲେ ସେ ସିଝିନି ଯଦି ପିଛରେ କୌଣସି ଆଣ ନ ଲାଗିକିରି ସେ କାଠିଟି ସଫା ବାହାରିଲା ତାହେଲେ ଆମେ ଜାଣିବା ଯେ ସେ ପିଠାଟି ସମ୍ପୂର୍ଣ୍ଣ ଠିକ ଭାବରେ ହେଇଯାଇଛି ତାପରେ ଆମେ କାଟିକିରି ପରିବାର ବର୍ଗଙ୍କୁ ଖୁଆଇବା ଆଉ।
ଓ ପିଠା କରିବାରେ ବହୁତ ସମୟ ଦେଉଛନ୍ତି। ଆମ ଘରପଣି କେବେ ଆସ କିଣି ଆମର ଟିକିେ ଓଳପି଼ାରେ ଟିକଏ କରିପାରିବେ କି ଯା ଫଳରେ ମୁଁ ବହୁତ ଖୁସି ହେଇପାରିବି ଆମ ଘର ପରିବାର ଯେହେତୁ ଜାଣିନାହାନ୍ତି। ସବ ପୋଡପିଠ ତ କେମିତି ହୁଏ ଆ ଆମ ଗୋଟେ ବୁଝେଇ ପାରିବି। ଆଉ ଭଲ ଭାବରେ ଆଉ ପୋଡପିଠା ସହିତ ଆଉ କିଛି। କିଛି ଭଲ ସଵାଦିଷ୍ଟ ଆଇଟମ୍ କିଛି। ମତେ କିଛି କରିପାରିବି।
ହଉଛି ଆମର ମଟର ଆମର ମାନେ ଯୋଉ ଚଣା ହୁଏ ବିଲରେ କଣ କହିଲେ ଆଜ୍ଞା।
ରଜକୁ ଯେହେତୁ ମୁଁ ଟିକଏ ମୋ ସାନ ଭାଇ ବଡ ଭାଇ ଯେହେତୁ ଅଛନ୍ତି ମୋ ପିଲା ଛୁଆ ତାକୁ ଟିକେ କହିୋଇ ପାରିବି ଆଉ ଆପଣ ଯଦି ଆସିପାରିବେ ଆପଣ ବି କିଛି। ଁ ଦଶି ମଟନ୍ ଟିକିେ ଆପଣ ଖୁଆଇପାରିବେ। ହୁଁ।
ଆଜ୍ଞା ଦେଶୀ ମଟନ ପ୍ରଥମେ ଆଣିକି ତାକୁ ଭଲ ଭାବରେ ସଫା କରିଦବେ ଧୋଇଦବେ ବୁଝିଲେ। ଶୁଣୁଛନ୍ତି ତାକୁ ଧୋଇ ଦେଇକରି ଆମେ କଣ କରିବ ନା ସେଥିରେ ଟିକେ ଦହି ଟିକେ ଲୁଣ ହଳଦୀ ଗୋଳେଇକି ରଖିଦବା ବୁଝିଲେ ରଖିଦଲା ପରେ ଆମେ ଏପଟେ ମଟନ ବି ଦୁଇ ପ୍ରକାର ହୁଏ ଗୋଟେ ହଉଛି ସିଝା ହେଇକିରି ହୁଏ। ଆଉ ଗୋଟେ ହଉଛି ବିନା ସିଝାରେ ଫାଷ୍ଟ କଷା ହେଇ ତାପରେ ସିଝ ଯାଏ ବୁଝିଲେ। ତ ଆମେ ହଁ ଆମେ ସୋରିଷ ତେଲ ଯଦି ଅଧ କିଲୋ ମଟନ ଆଣିଛ ତା ଦେହରେ ଶହେ ଗ୍ରାମ ସୋରିଷ ତେଲ ପକେଇବି ବୁଝିଲି। ଶହେ ଗ୍ରାମ ସୋରିଷ ତେଲ ପକେଇବେ ସେଥିରେ ଗୋଟା ମସଲା ଯାହା ଥିବ ଡାଲଚିନି ଗୁଜୁରାତି ଅଳେଇଚ ଗୋଲମରିଚ କାଠ ମସଲା ସବୁ ପକେଇବେ ପକେଇକରି ଜାଇ ପତ୍ର ଫୁଲ ସବୁ ପକେଇକରି ତାକୁ କଣ କରିବେ ନା ଭାଜିବେ ତାପରେ କଟା ପିଆଜ ଲମ୍ବା ଲମ୍ବା କରି ପିଆଜ କାଟିଥିବେ ତାକୁ ପକେଇବେ ପକେଇକରି ଭାଜିବେ ଭାଜିଲା ପରେ କଣ କରିବେ ନା ବାଟିକି ରଖିଥିବା ଅଧିଲେ ବଟନ ରେ ଦୁଇଟି ରସୁଣ କି ତିନୋ ଗୋେ ରସୁଣ ତାପରେ ଅଦା ମାନେ ତିନି ଇଞ୍ଚ ଖଣ୍ଡେ ଅଦା ଆଉ ପିଆଜ ଦୁଇଟା କାଟିକିରି ସେ ବଟର ଟାକୁ ପକେଇବେ।
ଆଉ ଯାହା ଫଳରେ କି ପୁଣି ମଟନ୍ ଟା ବହୁତ ଭଲ ଭାବରେ କିିକ କ। ଚିକଣି ସିଝେଇ ପାରିବି।
ଆଜ୍ଞା ତାକୁ ଭଲ ଭାବରେ କଷିବେ କଷିବେ କଷିବେ ସେ ପୁରା ଲାଲ ହେଇଯିବ।
ଆଉ ସ୍ଵାଦ ପାଇଁ ଆମେ କିଛି କଣ ମସ ମସଲା ମସଲି ପକେଇ ପାରିବ ଏଇ
ହଁ ମସଲା ଆମେ ଶୁଣନ୍ତୁ। ଗୋଟେ ମସଲା ହଉଛି କିଣା ହେଇକିରି ଆସେ ସେଟା ଆପଣଙ୍କୁ ସହଜ ହବ କିନ୍ତୁ ଆମେ ଯଦି ଘରେ ବନେଇବା ମସଲାଟି ସେଟା ଆହୁରି ମାନେ ଆମ ଦେହ ପାଇଁ ବି ଭଲ ହେବ ଆଉ ପାଟିକୁ ବି ସୁଵାଦିଆ ଲାଗିବ। ବୁଝିଲେ ତ ଯୋଉ ଘରେ ମସଲା ବନେଇବା ପାଇଁ ଜିରା ଧଣିଆ ଆଉ କାଶ୍ମିରୀ ଲଙ୍କା ଗୋଟେ ଅଛି ସେ ଲଙ୍କା ଆମର ରାଗ ପାଇଁ ଅଳ୍ପ ଲଙ୍କା ପକେଇବା ଯୋଉମାନେ କମ ରାଗ ଖାଆନ୍ତି ଦୁଇଟି ଲଙ୍କା ତାପରେ ତେଜପତ୍ର ଡାଲଚିନି ଜାଇ ପତ୍ର ତାପରେ ଏଇ ଯୋଉ କଣ ଆସେ କହିଲେ ଅ ଅଳେଇଚ ଅଳେଇଚ ଦୁଇ ପ୍ରକାରର ଅଛି ଆଉ ଗୋଟେ ଫୁଲ ଆସେ ସେ ଫୁଲ ସବୁ ପକେଇକି ତାକୁ କଣ କରିବ ନା। ତମେ ଭାଜିଦବା ଭାଜିଦଲା ପରେ ତା ଦେହରେ ପୁରା ମାନେ ଯେମିତି ବିରିୟାନୀରେ ଆମର ପିଆଜ ପଡେ କଢା ହେଇକରି ସେମିତିଆ ପିଆଜ। ଭଜା ଆଉ ରସୁଣ ଭଜା ତାକୁ ବି ରଖିଥିବା। ତାପରେ ତାକୁ କଣ କରିବା ନା ସବୁ ମିଶେଇକରି ତାକୁ ବା ମାନେ ଗୋଟେ ଗ୍ରାଇଣ୍ଡିଙ୍ଗ କରିଦବା ସେ ଗୋଟେ ବଢିଆ ପାଉଡରଟେ ହେଇଯିବ ସେ।
ଯାହା ଫଳରେ କି ବହୁତ ଭଲ। ଵାଷ୍ଟ। ମଟନ ଟି ହେଇପାରିବ। ମୁଁ ଭଉଣୀ ଆପଣଙ୍କର? କଥାରେ ବହୁତ ଖୁସି ହେଲି ଯାହାଫଳରେ କି ମୁଁ ଆମର। ଘରେ ଟିକେ ମଟନ ଟିକେ ଭଲ ଆଗରେ କରି ପାରିବି। ଆଉ ଯେମିତିକ ଆପଣ। କହିଲେ ବି ପୋଡ଼ପିଠାଟେ କରିବା ପାଇଁ ମୁଁ ପୋଡ଼ପିଠାଟେ ବି ଆହୁରି ଭଲ ଭାବରେ କରିପାରିବି ଯେହେତୁ ଆପଣ ଆସିବେ ଯେବେ ଆମ ଘରୁ ଅଫର ଦିନ। ମୁ ଟିକେ ବହୁତ ଖୁସି ହେବି।
ଠିକ ଅଛି ମୁଁ ଯାଇକିରି ପହଞ୍ଚିବି ଆପଣଙ୍କର ଘରେ ତାପରେ ମଟନ ରେ ଯୋଉ
ସେତିକି ସେତିକି ଯୋଉ ମୁଁ ଭଉଣୀ ମୋରରୁ ଟିକେ କାମ ଅଛି। ଏ ମୁଁ ରଖୁଛି।
ଆଜ୍ଞା। ଆପଣ କାମ ଅଛି କୁଆଡେ ଯିବେ ହ୍ୟାଲୋ ଆଜ୍ଞା ନମସ୍କାର।
ଆପଣ କଟନ୍ତୁ। ଉପ